ହଁ କଟିଗଲା ବୋଧେ ଯୋଉ ନେଟୱର୍କ ଇସୁ ହେଇଥିବ।
ସେୟା ବୋଧେ ମୁଁ କଇଲି ତମେ କେମ୍ତି ଅଛ।
ହଁ ହଁ ବଢ଼ିଆ ଅଛି ଆଉ ତମେ ଆସୁନ ରୁପାଲି ଘରକୁ କେବେ।
ଯିବି ରଜଗୁ।
ଓ ହ।
ଆସିବ ହେଲା।
ହୁଁ ହୁଁ ହୁଁ।
ଆରେ ମୁଁ ଏତିରେ କିଛି ଜାଣିନି ନା ଫାଷ୍ଟ୍ ମତେ ରୂପା କହିଥିଲା। ଉଁ ସେଥିପାଇଁ ଜାଣିପାର୍ନି ତାପରେ ମୁତେ। କହିଥିଲା ତମ ନମ୍ବର୍ ଦେଇଥିଲା କଲ୍ ମେସେଜ୍ କରିବାକୁ କହିଥିଲା ନାଁ।
ହଁ ହଁ ସେ ମତେ କହିଥେଲା। ଅ ତମେ ତାଲେ ଫାଷ୍ ମୋର ବି ତମେ ଏ ମାନେ ମୁଁ କାଲି ହିଁ ଷ୍ଟାଟ୍ କାଲି ହିଁ ଜଣଙ୍କ ସଇ ତ ମୁଁ ଆଗରୁ ଆଉ ଜଣଙ୍କ ସହିତ କଥା ହେଇଥିଲି ତା ଇ ଇଏ ପାଇଁ ମାନେ ମୁଁ ରିସବର୍ ହେଇଥିଲି ହଁ ହଁ ତ ତମେ ସେକେନ୍ ମୋର ହଉ ଆଉ ତମ ଦେହ ସବୁ ଭଲ ଅଛି। ହୁଁ ଘରେ ସମସ୍ତେ ହଁ ହଁ ଘରେ ସମସ୍ତେ ଭଲ ଅସ୍ ଛନ୍ତି
ଆଉ ରୂପାସ କେବେ ଦେଖାଇଥିଲା ଲାଷ୍ଟ ଟାଇମ ମି ରେ।
ନା ନା ଇଣ୍ଟନ୍ ସିପ୍ ମୁଁ ଯାଇ ନଥିଲି ତାର ଅଲଗା କଲେଜ୍ ନା।
ଓ ଆଚ୍ଛା ତମର କୋଉ କଲେଜ୍ କି?
ମୋର ମୁଁ କମଳା ନେହୁରୁରେ ଆଡ୍ମିସନ୍ କର ଥିଲି ମୁଁ ଡ୍ରପ୍ କର୍ଦେଇଥିଲି ମୋର ନିଟ୍ ପାଇଁ ପଢ଼ୁଥିଲି ତ
ଓହ ନିଟ୍ ଏକ୍ଜାମ ଦେଇଥିଲ।
ହଁ ଆଉଥରେ ହ ଆଉଥରେ ହଅ ବା
ପଢ଼ ପଢ଼ ଏମିତି ପଢ଼ ଏମିତି ଲିକ୍ ହଉ ତମେ ଦେଇ ଚାଲ ଏକ୍ଜାମ୍।
ଏଇଟା ବି ଲିଙ୍କ୍ ହେଇସାର୍ଲାଣି। ହଁ ମୋର ଫାଇନାଲ୍। ହୁ ଲା ଲା ମାନେ ଫାଇନାଲ୍ ତ ହେଇନି ବାପା କଉଛନ୍ତି କି ଇଞ୍ଜିନିୟରିଙ୍ଗ୍ କରିବାକୁ।
ହୁଁ ହୁଁ।
ବାବା ମତେ ଫାଷ୍ଟ୍ ରୁ କହୁଥିଲେ ହେଲେ ସେ ମତେ କମ୍ପ୍ୟୁଟର ସା କଉଥଲେ ମତେ କମ୍ପୁଟର୍ ସାଇନ୍ସ୍ ନବାରେ ମାନେ ମୁଁ ମୁଁ ଯଦି ନେଇଥାନ୍ତି ଇଲେକ୍ଟ୍ରିକାଲ୍ ଇ କମିନିକେସନ୍ ଗୁଟେ ଆସୁନି କି? ସେଇଟା ନେବି ବୋଲି ଭାବୁତିଲି ଘରେ ମନା ଗଲେ ତ ମୁଁ ବି କମ୍ ପୁଟର୍ ସାଇନ୍ସ୍ ନେଲେନି।
ହୁଁ ହୁଁ।
ତ ଏବେ ଯୋଉଟା କରିବି ମୁଁ ଆ ଆ ଯୋଉ ଏ ଆଇ ଏମେଲ୍ କରିବି ଆଉ।
ହେ ଭାଇ।
ହୁଁ। ଆଉ ତମର କଁ ପଢ଼ା ପୁଢ଼ି ଚାଲ୍ଛି?
ମୋର୍ ପାଇ ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଲା ପୁରୀରେ କରିବି ପିଜି ଯଦି ଇଚ୍ଛା ହବ ପୁରୀ ପଳେଇ ଆସିବ ଦେଖାହବା।
ଏ ଆଚ୍ଛା ଆଚ୍ଛା ତମେ ପୁରୀରେ କରିବ ହୁଁ ହୁଁ।
ଆସା ମୁଁ ଯୋଉ ଏ କଲ୍ ଟା ରିସିବ୍ କଲି। ତମ ଟାକ୍ସ୍ ଏଟା କମ୍ପ୍ଲିଟ୍ ହବ ତ ଆଚ୍ଛା! ଆଚ୍ଛା!
ହଁ ତମେ କଲେ ତ ତମର ଟାକ୍ସ୍ କମ୍ପ୍ଲିଟ୍ ଅବ ହୁଁ। ଆଉ ତମେ କୋଉଥିରେ ଏ ଗ୍ରାଜୁଏସନ୍ କରୁଥିଲ?
ଏ ଥେମ୍ କଲେଜ୍।
ନା ନା ମାନେ କୋଉ ଇଏ ରେ। ଅ କୋଉ ଅନର୍ସ ଅ ହ ହ ସା ତାପରେ ପୁରୀରେ ପଡ଼ିବ ମୋର୍ ମୋର ବି ଗୋଟେ ସାଙ୍ଗ ସେୟା କରୁଥିଲା।
ହ୍ୟାଲୋ
ହ୍ୟାଲୋ ହାଲୋ ହଁଅଃ ତାର ସଂସ୍କ୍ରିଟ ବହୁତ ଭଲ ହୁଏ ମାନେ। ଆମର ଯେତେବେଳେ ଟୁଏଲଭ ଥିଲା ତାର ମାନେ ସେ ଟପର ଥିଲା ସଂସ୍କୃତରେ
ହୁଁ ହୁଁ
ସେ ପୁରୀରେ ପୁରୀରେ ହିଁ ବୋଧେ ପଢୁଛି ସେ
ହୁଁ ହୁଁ।
ହଁ।
ପୁରୀରେ କଣ ପ୍ଲସ୍ ଥ୍ରୀ।
ଆ ପ୍ଲସ୍ ଥ୍ରୀ କି କଣ ପଡୁଛି ହଁ ପ୍ଲସ୍ ଥ୍ରୀ ହିଁ କରୁ ନା ସେ ମୋ ବୟସ ର ନା ତ ସେ ପ୍ଲସ୍ ଥ୍ରୀ ହଁ। ତମକୁ ଟ୍ୱେଣ୍ଟି ଟୁ ନା।
କଣ।
ଏଜ୍।
ନା ନା ଦୁଇ ହଜାର ତେଇଶି।
ଆଁ କ୍।
ଦୁଇ ହଜାର ତେଇଶି ଛବିଶି।
ହ ହଁ ହଁ।
ହୁଁ ତମଠୁ ଗୋଟେ ବର୍ଷ ବଡ ପା।
ହଁ ତମେ ଗୋଟେ ବର୍ଷ। ମୋର ଟୁଏଲଭଥ ହଉଛି ଚବିଶି ତମର ତେଇଶି କୋଟି। ଟେ ବର୍ଷ ବାଇ ହଁ। ଆଉ ତମର ଆଉ କିଏ ସିବଲିଙ୍ଗସ୍ ଅଛନ୍ତି?
ସିବ୍ଲିଙ୍ଗସ କିଏ ସେଇ ରୂପା ଆଉ କିଏ।
ମାନେ ନିଜର କେହି ଆଉ ମାନେ ସେମିତି
ନିଜ ଭଉଣୀ ଅଛି ପରା ଲିଜାକୁ ଜାଣିଛ ନା?
ନା ମୁଁ ଶୁଣିଛି କିନ୍ତୁ ରୂପା କହେ।
ସିଇ ଯାଇକି ଅଧିକ ଟାଇମ ରୁହେ।
ହଁ ଓହୋ ଏବେ ତ ଆସିନାହାନ୍ତି ନା ସିଏ?
ଅ ନା ଏବେ ଆଉ ଢେର ଦିନ ହେଲା ଯାଇନାହାନ୍ତି।
ଓହୋ ଆଁ।
ତମେ କେତେବେଳେ ଫ୍ରି ରହୁଛ କୁହତ।
ଫ୍ରି।
ହୁଁ ଦିନରେ କି ସନ୍ଧ୍ୟା ବେଳେ କି ରାତିରେ
ହଁ ମୁଁ ଯୋଉ କଲ୍ ପାଇଁ ତ।
ହୁଁ ହୁଁ।
ହଁ ମୁଁ ରହୁଛି ଏବେ କଣ କହିଲ ଆଜି ମୁଁ ଫ୍ରି ଏଥିପାଇଁ ନଥିଲି ସକାଳୁ। ମୋର ନା ଆଜି ମୋର ଗୋଟେ ଭାଇଙ୍କ ବାର୍ଥଡେ ଗୋଟେ କଜନଙ୍କର ସିଏ ଆମ ଘରକୁ ସମସ୍ତେ ଆସୁଛନ୍ତି ଆଉ ଆଜି ସମସ୍ତେ କହିଲେ କଲ କରିବାକୁ କାହାର ବି ଏବେ ମୋ ଛାତ ଉପରୁକୁ ଟିକେ ଆସିଥିଲି କପଡା ନବାକୁ।
ହଁ।
ହଁ ତ ମୁଁ ସେ ଏବେ ସେ କାଇଁନା ବ୍ୟାଗ୍ରାଉଣ୍ଡରେ ନଏଜ ବି ରହିବନି ନା।
ହୁଁ ହୁଁ ହୁଁ।
ହଁ ଘରେ କଲେ ତ ସବୁ ଶୁଭିବ ମୁଁ ଏବେ ହଁ ମୋର ଏଇଟା ସରିଲା ପରେ ତମେ ଏଇଟା ତମେ ଆଉ ଥରେ ମତେ କଲ୍ କରିବ ଏଇଟା ପାଞ୍ଚ ମିନିଟ୍ ହେଇଛି ଆଉ ପାଞ୍ଚ ମିନିଟ ତମେ ଆଉଥରେ ମତେ କଲ୍ କରିବ ତମର ବି
ମୋର କଣ ତମ କଲ କଟିଲା ପରେ ପରେ କଲେ ବି କଣ ହବନି କି?
ହଁ ତମ ମୋ କଲ୍ କଟିଲା ପରେ ତମେ କରିବ। ତାପରେ ହବ ହୁଁ ହୁଁ।
ଆଚ୍ଛା ଆଚ୍ଛା ତାହେଲେ ପରେ କଲେ ହବ ରାତିକୁ ନହେଲେ କାଲି।
ହଁ ହଁ ହବ ଏଇଟା ହେଇଯାଉ ତମେ ମୋର ଟା ହଁ ତମେ ପରେ କରିବ।
ହୁଁ ତମେ ମତେ ମେସେଜ କରିବ ହେଲା କେତେବେଳେ ହେଇଥିବ କଣ କାଲି ଆଡକୁ ରାତିକୁ ରାତିରେ ମେ ବି ନ ଥିବ ବୋଧ ତମର ଆଜି ବାର୍ଡେ ପାଟି
ହଁ ହଁ ହଁ ରାତିରେ ତ ହେଇପାରିବନି। କାଲି କଥା ହବ ଆଉ। ହୁଁ ତମେ ବି କୁଆଟେ ଯିବ ଏଇ ବୁଲିବାକୁ?
ଏଇ ଚାନ୍ଦିପୁର, ଜାଣିଛ ନା?
ହଁ ମୁଁ ଶୁଣିଛି ତମେ ବାଲେଶ୍ଵରରେ ନା ନା ଭଦ୍ରକ?
ଏବେ ବାଲେଶ୍ଵରରେ ଅଛି ପିଜି ଆଡମିସନ ପରେ ପୁରୀ ପଳେଇବି।
ତମେ ହଷ୍ଟେଲ ରେ ରହୁଥିଲ ନା?
ମେସ୍ ମ ସ୍
ଆଚ୍ଛା ଆଚ୍ଛା ଯଦି କଣ ମେସ ରେ କେତେ କଣ ପଇସା ନିଅନ୍ତି ମାସକୁ?
ଅ ମୋର ତ ସିଙ୍ଗଲ ରୁମ୍ ମାସକୁ ନିଅନ୍ତି ପନ୍ଦରଶହ। ଇଲେକ୍ଟ୍ର ବିଲ୍ ଅଲଗା ଖାଇବା ପଇସା ଅଲଗା।
ଓହୋ ମାନେ ସେଟା ମାନେ ଯେମିତି ଫ୍ଲାଟ ନେଇକି ରୁହନ୍ତି ନିଜର ସେମିତି
ନାଇଁ ନାଇଁ ନାଇଁ ନାଇଁ ନାଇଁ ହଷ୍ଟେଲ ଟାଇପ ର। ମାନେ କଣ କହନା ପ୍ରଭେଟର ଯେ ନର୍ମାଲ ସବୁ କରନ୍ତିନି ସେମିତି। ରୋଷେଇଆ ମାଉସୀସି ରୋଷେଇ କରିଦେଲେ ପିଲାମାନେ ମିଶିକି
ୱାର୍ଡେନ ଫୱାର୍ଡେନ୍ କେହି ନଥିବେ।
ମଡନ ଫାର୍ଡନ୍ କିଛି ନା ଯିଏ ଓନର ଯିଏ ଟିକେ ବୂଝା ବୁଝା କରନ୍ତି ଆଉ।
ଆଚଛା ଆଛା ତମେ ରୁମରେ ଏକା ହହୁଛ ନା ପିଲା
ଏକା
ଓହୋ ଭଲ ହଉ ମାନେ ଶାନ୍ତି ଲାଗୁଥିବ।
କିଛି ଶାନ୍ତି ନୁହଁ ମୁଁ ଗୋଟେ ମାନେ ଗୋଟେ ଫର୍ମାଲିଟି ପାଇଁ ନେଇଯାଇଛି ସିଙ୍ଗଲ ରୁମ କିଛି ନୁହଁ ସବୁବେଳେ ସାଙ୍ଗ ମାନଙ୍କ ପାଖରେ ରୁହେ।
ହଁ ମାନେ ହଷ୍ଟେଲ ଟା ଆକ୍ଚୁଆଲି ମାନେ ବାହାରେ ରହିବ ମାନେ ସାଙ୍ଗମାନଙ୍କ ପାଖରେ ରହିଲେ ବେଶ ମଜା ଲାଗେ ମୁଁ ବି ରହୁଥିଲି ନା ଇଲେଭଵନ ରେ
ହୁଁ
ହଁ ତ ସେଠି ତାଙ୍କ ପାଖରେ
ବିଜେପି ନା?
ତମେଠୁ ନା ନା ବିଜେପି ନୁହେଁ ମୁଁ ବାବା ମନା କଲେ ଏଇଠି ଆଡମିସନ କରିବା ପାଁଇ। ଅ ମୁଁ ଅଜୟ କଲେଜ ଏଇ ତମାଣ୍ଡୁରେ, ଖଣ୍ଡଗିରି
ହଁ ହଁ
ହଁ ସେଇ ସାଇଡ ସେଠି ମୋ ଦାଦାଙ୍କର ସେ କଲେଜ ଟା ତ? ସିଏ କହିଲେ କି ବାପା କହିଲେ କି ଆଉ ସିଏ ସେଇଠି ଅଛନ୍ତି ଯଦି ମୁଁ ଆଉ କେଉଁ କଲେଜରେ ଆଡ଼ମିସନ୍ କରିବି ସିଏ ଖରାପ ଭାବିବେ। ହଁ ତ ସେଥିପାଇଁ ସେ କଲେଜରେ ମୁଁ କଲିନି।
ଆଉ ଗରମ କେମିତି ହଉଛି ସେଠି?
ଗରମ କଥା କୁହନି। ମାନେ ଏତେ ଜୋରରେ ଗରମ ହଉଛି ଖରା ମାନେ ସାଙ୍ଘା ଦେଇକି ହଉଛି ତମର ତ ସେଠି ବହୁତ ହଉ ତବୁ ବାଲେଶ୍ୱଵର କୁ। ହୁଁ ହଁ ଭୁବନେଶ୍ଵର ତ ଅ ସେ ଛାଡ ପହର ଦିନ ନା କୋଉ ଦିନ ଗୋଟେ ଫଫ୍ଟି କେତେ ଗୋଟେ ପଳେଇଥିଲା।
ଫିଫ୍ଟି କେତେ ବଞ୍ଚିଥିଲେ ତ ଲୋକ?
ତମେ ବିଶ୍ୱାସ
ଭାଇ ଫିଫ୍ଟୀ କେତେ?
ହଁ ଫିଫ୍ଟି ଟୁ କି ଫିଫ୍ଟି ଥ୍ରି ଏମତି ପଳେଇଥିଲା। ମାନେ ଏତେ ଜୋରେ ଗରମ ହଉଚି।
ମାନିଆକୁ ପଡିବ ଏତିକି ଟେମ୍ପରେଚର ଲୋକ ସହିପାରୁଚନ୍ତି।
ହୁଁ ହୁଁ। ଏ ଗଛ ଫଛ କାଟି ଦଉଚନ୍ତି ଆଉ ଆଉ ମଝିରେ ମଝିରେ ଯୋଉ ଲାଇନ ପଳଉଚି। ଚି ଏଇ ପର୍ଦ ଦିନ ହଁ ପରଦିନ ହିଁ ଯାଇଥିଲା ଲାଇନ ରାତିରେ ଘଣ୍ଟା ଏ ପାଇଁ ପୁରା ପଳେଇଥିଲା।
ହୁଁ ହୁଁ।
ମାନେ ଆମ କଲୋନୀରେ ତ ସମସ୍ତେ ତାଙ୍କ ଘର ବାହାରେ। କେହି ଗୋଟେ ଘରେ ନାହାନ୍ତି ରାତି ହେଲେ ବି ପୁରା ବୋ ବହୁତ ଗରମ ହଉଛି ମାନେ ଗୁଲ୍ ଆମ ଘର ହ ଏ ବ୍ରହ୍ମେଶ୍ୱର ରେ ରହୁଚି ରୂପାଲି ଘର ବ୍ରହ୍ମେଶ୍ୱ
ହଁ ହଁ ହଁ। ହାଲୋ। ନେଟୱାର୍କ ଇସୁ ହଉଚି ନା କଣ?
କନ୍ କହିଲ?
ହଁ ଶୁବିଲା ମୁଁ କହିଲି ପୁଣି କଣ ହେଲା ଶୁବିଲାନି।
ହଁ ହଁ ସିଏ କଣ କହିଲ ଉଁ ବୋଧ ନେ ଟର୍କ ଇଶୁ ଟିକେ ହଉଚି ହୁଁ। ଏଇଆ ହଉଛି କଥା ମାନେ ଘରମ ଏତେ ଜୋରେ ଅଛି ଆମର ତଥା
ମୁଁ ତ ଜାଣିନଥିଲି ତମେ ଯେ କହିଲ ବେକ୍ ଗ୍ରାଉଣ୍ଡ ରେ ନଏଜ ହବନି ମୁଁ ତ ଭାବୁଥିଲି ମୁଁ ଯୁଆଡେ ବି ଗଲେ ଏମିତି କଲ ରେ କଥା ହେଇଯିବି ଦଶ ମିନିଟ ତ ହେଇଯିବ ଆଉ ସେମିତି ହବନି ନା।
ନା ନା ସେମିତି ହବନି ବା ବ୍ୟାକଗ୍ରାଉଣ୍ଡ ରେ କିଛି ଶବ୍ଦ ହେଲେ ସେଟା ରିଜେକ୍ଟ ହେଇଯିବ ସେ କଲ୍ ଟା।
ଆଚ୍ଛା ଭାଇ ହେ
ହୁଁ ହୁଁ।
ବସି ଶୋଇକି କଥା ହବା କଥା ଆଉ।
ହଁ ଶାନ୍ତିରେ ଗୋଟେ ରୁମରେ କଥା ହବା କଥା।
ହୁଁ।
ତମେ ରଜକୁ ଆସୁଚ ତେବେ ନା।
ହଁ ଯିବି ଦେଖା ହବ।
ହଁ ପୁଣି ଯିବା ତାନ
ମାନେ ରଜ ମାନେ କନ କଇଲ ବା ରଜରେ ରହିବେ କି ନାଇଁ ଜାଣିନି କିନ୍ତୁ ଜୁନ ଫାଷ୍ଟ ୱିକ ଯିବି। ମୋର ଗୋଟେ ଭେକସିନ ଅଛି ତ ହ ଆଉ ରୂପାକୁ ବି ଦେଖା କରିବି ତମେ ବି ଆସିବ ଦେଖା ହବା ଆଉ।
ହଁ ହଁ ହଁ ସିଓର ସିଓର। ହଉ ତମେ କୁଆଡେ ବାହାରୁ ଥିଲ ଯିବାକୁ ମୋର ଦଶ ମିନିଟ୍ ହେଇଗଲା ପଛରେ କଥା ହବା ଆଉ ହୁଁ। ବାଏ ବାଏ।